ହୁଁ କୁହ।
କଣ କରୁଛୁ?
କାଉଣ୍ଟର୍ ଟିକେ। କାଉଣ୍ଟର୍ ଠି ଆସିଥିଲି।
କାଉଣ୍ଟର କେତେ ଜଣ?
ଆଁ!
କେତେ ଜଣ?
ତିନି ଜଣ ମ।
ଓ କଣ କ୍ଲବ ପିଲା?
ନାଇଁ ଆମେ
ଆଁ!
ଗଣେଶ ମୁଁ ଆଉ ଜଣେ ଗଣେଶ ଭଣଜା ହବ।
ଅ ହଉ ବୁଝିଲି।
ହୁଁ। ହଲୋ ଆରେ ତୁ ଖାଲି କଲ୍ କଲେ ମୋର ହବ ନା? ତୁ କଲ୍ କଲେ ମୋର ହବ ନା ମୁଁ ବି ତତେ କଲ୍ କରିବାକୁ ପଡିବ?
ତୋର ଯୋଉ ଟାକ୍ସ୍ ଆସିଛି ସେଇଟା ତୁ କଲ କରିବୁ ବଟ୍ ମୁଁ ଯୋଉ ତୋ କଥା ଅଛି ତତେ ପଇସା ହି ମିଳିବ।
ଅ ହଁ ମାନେ ଏବେ ଏଇନା କମ୍ପ୍ଲିଟ କଲେ ବି ତୋ ସାଙ୍ଗରେ କଥା ହେଲେ ବି ପଇସା ମି ଇଏ ହବ!
ହୁଁ ହୁଁ ଆଡ୍ ହବ।
ହୁଁ ହୁଁ ହଉ ହଉ ଆଉ ମୁଁ ଆଜି ନା କଣ?
ନା ମୋ ଦେହଟା ଆଜି ଭଲ ଲାଗୁନି ବୋଲି ମୁଁ ଆଜି ଶୋଇଚି ସକାଳୁ ନ ହେଲେ ତ ଗାଧେଇ ସାରନ୍ତିଣି ଆଉ।
ହ ହଁ। ନୁହଁ।
କଣ?
ଇଅରବଡ୍ ଗୋଟେ ପକେଇ ଦେଇକି ପଳେଇଲୁ।
ଓହୋ।
ଆଉ?
ହୁଁ ମୁଁ ଭାବିଲି ଘରେ ଅ ଛି ବୋଧେ ନହେଲେ ଗେମ୍ ଓପନ କରିକି ହେଇଥାନ୍ତା ଆଉ।
ହଁ ବା କହିଲି ଅଛୁ ତ ଆଉ ଇଆ ପରେ ଆ ପଇସା ପତ୍ର ଟିକେ ହି ଶୋର୍ଟେଜ।
ହୁଁ।
ତୋ ଆଡୁ କିଛି ମିିଳିଲା କି? ଏଇଟା ହଉଚି ଗଛ ଫଚ ହେଇଯାଇଛି ଆମେ ଅଲଗା ଟାଇମ୍ ରେ ତୁ ମୁଁ ଗଣେଶ ବସିବା ଆଉ ଯଦି ଓମ୍ ଟା ଆସିବ ଆସିବ ଓମ୍ ଟା ଆସିଲେ ବସିବା ଆଉ।
ଆଚ୍ଛା ହଉ।
ଅବିକା କେତେ ଟାଇମ ଫ୍ରି ଅଛି ଅବିକା?
ମୁଁ ଏନା ଟୋଟାଲ୍ ଫ୍ରି ଅଛି।
ଓହୋ ଗୋଟେ କାମ କରିଦେ ଆଉ ଯାହାକୁ ଦେ ଗାଡି ଚଲେଇବା ପାଇଁ ତୁ ବସିକି ଏ କଥା ହ ନହେଲେ ଆଉ
ମୁଁ ବଇଚି ବସିକି କଥା ହଉଚି।
ଓ କଣ ସେମାନେ ଗାଡି ଚଲଉଛନ୍ତି?
ହଁ ଗଣେଶ ଗାଡି ଚଲଉଛି।
ଗାଡି ସାଉଣ୍ଡ ତ କିଛି ଶୁଭୁନି
ଗାଡି ସାଉଣ୍ଡ ଶୁଭୁନି ତତେ? ଆଁ ତ ବସିଯିବ ଛୋଟ କେ କାଟ ଗାଡି ସାଉଣ୍ଡ ଟା ତତେ ଶୁଭନ୍ତାକି
ନାଇଁ ନର୍ମାଲି କଥା ହେଲେ ଶୁଭେ ନା
ନର୍ମଲ୍ କଥାଟା ଏଇଥିରେ କେମିତି ସୁଭାନ୍ତ କି
ହୁଁ ହୁଁ
କୁଆଡେ ଯିବନି
ଆଁ
ନାଇଁ ସେ ଗଲା କଲେଜ ଟ ଯାଉଛଡ କଲେଜ ଠିକୀ
ଓ
ଅଣ୍ଡା ହାଇ ହେରିକା ଅଛନ୍ତି ଏଠୁ ଯାଉସ ବସିକି କଥାହେଇକି ଯିବୁ।
ଏ ଶୁଣନ୍ତ ତ ଏଇ ଯୋଉ ଆଇଲା ବେଳକୁ ଏଇ ଟଙ୍କ ଦୋକାନ ପଟେ ଆସିବୁ ବା ଏ ଦେଖିବୁ ଟିକେ ହଉଛି ଫଟା ଅଣ୍ଡା ଅଛି ଦୋକାନ ରେ
ହଉ ମୁଁ ତତେ ପଚାରିକି କଲ୍ କରିବି କହିବୁ ଆଉ।
ଶୁଭୁନି
ତୋତେ କହିବି କେତେଟା ଯଦି ଥିବ ଫଟା ଫ ଆଣ୍ଡ ତୋତେ କଲ୍ କରି ମତେ ପଠେଇଦବ ମୁଁ ନେଇକି ପଳେଇବି ଆଉ।
ହୁଁ ହୁଁ।
ହଁ। ହ ଥଣ୍ଡା ହେଇଯାଇଛି କାଲି ଗାଧେଇକି
କଣ?
ଆରେ ଗାଧେଇକି ଥଣ୍ଡା ହେଇଯାଇଛି।
ମତେ ତ ସେଇଆା ଆଉ
ମତେ ଟିକିଏ ଥଣ୍ଡଳିଆ ଲାଗୁଥିଲା ବି କାଲି ମୁ ସୋଇଚି ବହୁତ୍ ସମୟ।
ହୁଁ ହୁଁ।
ହ କ ଖାଇଚୁ ତୁ କଣ ସକାଳୁ?
ହୁଁ ଆ କିଛି ନାହିଁ ବିରିୟାନୀ ଗୋଟେ ଗୋଟେ ଖା ହେଇଥିଲା ଆଉ କଣ ଖିଆହବ?
ବିରିଆନି ନା ବିରିୟାନୀ ଖାଇଲ ନା ଆଉ କଣ ଖାଇଥିଲ ମ?
ହଁ ସେଇଆା ବା ଭାତ ଡାଲି ତରକାରୀ ବିରିୟାନୀ ଝୋଳ
ହୁଁ ହୁଁ। ହଁ ବାଟ ପାଇଲୁନି କି କଲେଜ ରେ ଥାଇ କି କଲ କଲୁନି? ହଁ ହଁ।
ହୁଁ ଏ ଫାଷ୍ଟ ଯୋଉ ଏଇ ସେ ଇଷ୍ଟାନ ହେଇଥିଲା ଏଇଟା ରେଜଲ୍ଟ ବାହାରନି କି?
ମୋର ମୋ- ବାହାରିନି। ବାହାରିନି କି ସୋଲାର ସ୍କିପି ପାଇଁ କୋଲରସିପ ଟା ବି ଆସିନି।
ସ୍କୋଲାରସିପ ଟା ଫୋନରେ ଚେକ୍ କଲେ ହବନି?
ହୁଁ।
ହଁ।
ଓ ହୋ ଭାଇ
ହବ କାଟିଲେ। ଏବେ କାଟିଥିଲି ପା ମାସେ ହେଇନି। କାଲି ରାକେଶ ଅଛନ୍ତି।
ହଁ ହଁ।
ରାକେଶ ଅଛି କ୍ଳବ ଘଟି ସେ କଣ କାମ କରୁଛି କମ୍ପାନୀ କାମ। ହଁ। କ୍ଲଚ୍ ତାର ଟା ଛିଡିଯାଇଛି । ମୋବାଇଲ ଟା ସଜାଡି ଦେଇଛି।
ମୋବାଇଲ ଟା ସଜାଡି ଦେଇଛି।
ହୁଁ।
ଆଉ।
ହୁଁ। ଗଣିଆ ଭାଇକ ଦଉନୁ ଗଣିଆ ଭାଇ ସେ ତାର ଡାଉନଲୋଡ କରିଦବ।
କଣ କରୁଛୁ କହ।
ମୁଁ କହିଲି ତାକୁ ଦଉନୁ। ସେ ଡାଉନଲୋଡ଼ କରିଦବ ହଁ।
ହୋଉ ରହ ତାର ଡାଉନଲୋଡ କରିକି କରିଦବା।
ହୁଁ ତାର ଆଜି ଗଲେ କାଲି ପର ଦିନ ଭିତରେ ହେଇଯିବ ଯେତେ ଦବୁ ସେଇ ଅନୁସାରେ କଥା ହବ ନା ଆଉ ଆଉ ଜଣଙ୍କ ସହ କେତେ କଥା ହଉଥିବୁ।
ଯଦି କର କର ନହେଲେ କରନି ଏତେ ଭି ଆଇ ପି ଦେଖେଇ ହୁଅନି।
ଇଏ କିଏ।
ହଁ ଅଛି କଲେଜ ଟି
ହ ହୋ।
ହୁଁ ହୁଁ। କଲେଜ ବା ଚାଲୁଛି। । ଆରେ କୁମାର ଅଛ କଣ ସବୁ ମୋ ଭଳିଆ ତ ଆରେ ତାକୁ ଟିକେ ଦେ କଣ କହିବୁ ମାନେ ଦେ ଯଦି ପୁଆଡେ ଧରିଛୁ । ଦେଇ ଦେ ଛୁଆ କୁ ଖାଇ ଦିଅନ୍ତୁ। ଆରେ ପଳେଇଲା ଇଏ ରକି ପଳେଇଲା ଆଉ ଆସିବନି ହାଲୋ ଯିବନା ଆଉ
ହଁ ହ୍ୟାଲୋ।
କଲ ଟା କାଟିକି ତ ତମ ଘରେ ଯାଇକି କଲ୍ କରିବି ଆଉ। ସତ୍ୟ ଏଇଟା ହେଇଯାଉ। ଦଶ ମିନିଟ ଭାଇ ର କଣ
ଏ ମନକୁ କଟିଯିବ ଏଗାର ଏଗାର ହେଇଗଲା ମାନେ ବାର ହେଇଗଲା ମାନେ ମନକୁ କଟିବ ହୁଁ।
ଆମ ସାଙ୍ଗ ଟା ଆଉ ଜିମ ଯାଇନୁ କି । ଏଁ ଘରେ ନଥିଲ ତ ତମେ ଭାଇ। ବ୍ରୋ ତମେ ତ ଘରେ ନଥିଲ ଆମେ ଗ୍ୟାସ ଟାଙ୍କି ଦେଲା ବେଳକୁ ଶଳା ଆଁ ଏଇଠି ବ।
ଆ ଆସିବୁ କେତେବେଳେ ଏଠୁ।
ଆଁ
ସେଠୁ ଆସିବ କେତେବେଳେ ତ ମାନେ
ଏଁ ଆଉ ଟିକେ ପରେ ପଳେଇବି ଆଉ।
ଓ ହୋ।
ମାର୍ବଲ ପକେଇ ସାରିଛି। କଲେଜ ଠିକି ଆସିଲ। ଏ ହଣ୍ଡାଇ ଫୋନ୍ କଲା ହଣ୍ଡା ଭାଇ କ
ଏ ହଁ ଅଣ୍ଡା ଅଣ୍ଡା ନା ଦେଖ ଦେଖିବୁ ଯାହା ହେଲେ ଦେଖିବୁ।
ହଁ ହଁ ଅଣ୍ଡାାରୋ ଗଲା ବବେଳ ଆରେ ହଁ ଗଲାବେଳୁ ଦେଖିକି ଯିବି। ହୁଁ। ଅନେ ଛୋଟ ମକ ତ କସଠୁ ଆଣାରେଳେରେ ଆ ଷ ଗ ସକାଳେ ଫ କରିୁଥିଲା
ସେ ଗ୍ରୁପରେ ଦେଖିଛୁ ନା ଏ ମୁଁ ମେସେଜ କରିଥିଲି କିଏ କଥା ହବ ବୋଲିି ଗୋ ଟକି ମେଜ୍ କରଲା କିଏ କଥା ହବ ଟୋକି ଟା ମେସେଜ କରିଛି ଆଉ ଗୋ ଟୋକା ସାଙ୍ଗେ ସାଙ୍ଗେ କଲା ହଁ ମୁଁ କଥା ହେବି ସେ ଆଉ ରିପ୍ଲାଏ ଦେଲାନି ତାପରେ ମୁଁ ସେଇ ପୁଣି ଆଉଥରେ ପଠେଇଛି ମେସେଜ ଆଉ ତାପରେ ଗୋଟେ ଟୋକିଟ କିଲ ହ କଥା ସେହ ହଉ କର
ଆ ମେସେଜ ଟା ସେ ଫୋନ ଡିଲିଭାର କରିଦେଇଛି ଦେଖୁନୁ
ସେଟ ଲଗେଇଥିଲେ ଗଳିଆ ପାଣି ଆଉ ତମେ ଲୁ ଦେ ଆଉ କଥା ହଉ ପୁଣି ଓକେ ଆରେ ସେ ପୁଣି କଣ ମତେ କଲ କର ମୁଁ ଟିକେ ଫ୍ରି ଅଛି ମତେ କଲ କର କଥା ହେବା ମତେ କର ଶଳ ଏଡୁ ଗଟାୁ ହଉ ହଉ ହଉ ସ୍ତେ ସମସ୍ତେତେ କଲ୍ କରୁଛ
ରହ ଟା ଆଉ ଟିକେ ଲଙ୍ଗ ହବ ତୁ ଗାଡିରେ ବସିକି ଚାଲଲୁୁ ଦୋକାନ ଟିକ
ହଁ ହଉ
ହୁଁ ଏ ଲାଇନ ତ ଗାଡିରେ ର ଅଟୋ କ ହବା ମୁଁ କହୁଛି ମନକୁ କଟିବ ସେ
ହଁ ଆଉ ଅଳ୍ପ ସମୟ ତ ଏଠି ଅଛି ତ
ଖଲ ଦେଖିଓ
ମଙ୍କ ନାରଦେଲ ଗର ଟା ନା ନାଇଁ ଆଉ ଜଣେ ଦେଲେ ସେ ଯାଇକ ନଲେ ଇଏ ଇଏ ଦେଲା କି ହ ଝାଳ ଦେଖୁଛୁ ଝାଳ ଭୟଙ୍କର ଝାଳ ର